ହ୍ୟାଲୋ ସାଙ୍ଗ।
ହଁ ସାଙ୍ଗ କହ।
ଆଉ କଣ କରୁଥିଲୁ?
ମୁଁ ଏଇ ବସିଛି ଆଉ ମୋବାଇଲ୍ ଦେଖୁଛି ଆଉ କଣ କରିବି।
ଆଉ ଦିନବେଳା ସବୁ କଣ ଖାଇଥିଲୁ?
ହଁ ମୁଁ ଭାତ ଖାଇଥିଲି ତୁ କଣ କରୁଛୁ?
ମୁଁ ବି ବସିଛି।
ଓହୋ ଆଉ ଖାଇଥିଲୁ?
ହଁ ମୁଁ ଖାଇଥିଲି।
ଆଉ ଘରେ ସବୁ କେମିତି ଅଛନ୍ତି?
ହଁ ସବୁ ବହୁତ ଭଲ ଅଛନ୍ତି। ଆଉ ଘର ସମସ୍ତଙ୍କ ଦେହ ପା ଭଲ ଅଛି ତ।
ହଁ ଘରେ ସମସ୍ତେ ଭଲ ଅଛନ୍ତି।
ଆଚ୍ଛା ଆଉ ତୋତେ ମୁଁ କଣ ପାଇଁ ଫୋନ୍ କରିଛି କହିଲୁ।
କଣ ପାଇଁ?
ଆମେ ଗୋଟେ ବଣଭୋଜି ରେ ଯାଉଛୁ ତ ଆଉ ଭାବିଲି ତୁ ସମସ୍ତଙ୍କୁ ଟିକେ ନିମନ୍ତ୍ରଣ କରିଦବା ତୁ ବି ତୁ ଆଉ ତମ ଘରର ଲୋକ ଗଲେ ଆମ ସହିତ ମତେ ବହୁତ ଭଲ ଲାଗିବ।
ହଁ ତାହେଲେ ଯିବା କହୁଛୁ। ହଉ।
ହଁ ଯିବା ଆଉ ଗତ ବର୍ଷ ବଣଭୋଜି କଥା ତୋର ସବୁ ମନେ ଅଛି ନା।
ହଁ ଆର ବର୍ଷ ଯେମିତି ଜଙ୍ଗଲରେ ଭୋଜି କରିଥିଲେ ବହୁତ ବଢ଼ିଆ ମଜା ହେଇଥିଲା ବି ଆର ବର୍ଷ।
ହଁ ଆଉ ସେଇର ସବୁ ମାନେ ତାଜା କରିବା ସବୁ ମିଶିକି ବୁଲିଯିବା ମୁଁ ସେଇଥିଲାଗି ତତେ ଫୋନ କରିଛି।
ଆଚ୍ଛା ତାହେଲେ ଆମେ ଆର ବର୍ଷ ଯେମିତି ଭୋଜି କରିଥିଲେ କେକ୍ ଫେକ୍ ଆଣିକି କାଟିଥିଲେ ଭଲ ଜାଗା ବି ମାନେ ଥିଲା ଏ ବର୍ଷ ବି ମୁଁ ଭାବୁଛି ସେଇଠି କରିଲେ ଭଲ ହୁଅନ୍ତା ମୁଁ ବି ଭାବୁଥିଲି ତତେ ପଚାରିବି ଏ ବିଷୟରେ ଆର ବର୍ଷ ଯେମତି ଭୋଜି କରିଥିଲେ ଏ ବର୍ଷ ସେମିତି କରନ୍ତି ସେ ଯୋଉ ଝରଣା କୂଳ ଅଛି ସେଇ ଜଙ୍ଗଲରେ ଭଲ ମାନେ ଜାଗା ଟା ଥିଲା ନା ଆର ବର୍ଷ ସେଇ ଜାଗା ଟା ମାନେ ସଫା କରାହେଇଥିଲା ସେଇଟା ନୂଆ ଜାଗା ହେଇଥିଲା ମାନେ ଭୋଜି କରିବା ପାଇଁ ନୂଆ ଜାଗା ସେଇଟା ସେ ଆର ବର୍ଷ ଆରମ୍ଭ ହୋଇଥିଲା ତ ସମସ୍ତେ ନୂଆ ନୂଆ ସେଇଠି ଭୋଜି କରୁଥିଲେ ଏଇ ବର୍ଷ ଏଥର ବି ସେଇଠି କଲେ ଭଲ ହୁଅନ୍ତା ନା ଝରଣା ଅଛି କାଠ ଫାଠ ଏ ପାଇଁ ସୁବିଧା ବି ଅଛି ପାଣିର ଅସୁୁବିଧା ବି ହବନି ଆଉ ଯାହା ଜିନିଷ ପତ୍ର ତ ଆମେ ଘରୁ ନେଇଯିବା ଆଉ।
ହଁ ଗତ ବର୍ଷ ଦେଖୁନୁ ଶୀତ ଟାଇମ୍ ରେ ଆ ସବୁ ମାନେ ସାଙ୍ଗମାନେ ସବୁ ମିଶିକି ଆମେ ଯାଇଥିଲେ ଆର ବର୍ଷ ସାଙ୍ଗମାନଙ୍କ ସହିତ ଯାଇଥିଲେ ଏ ବର୍ଷ ଭାବୁଛି ଆମେ ପରିବାର ଲୋକଙ୍କୁ ନେଇକି ଯିବା।
ହଁ ଜାଗା ବି ପରିବାର ଲୋକ ମୋ ସହିତ ଯାଇନି ସେଇ ଜାଗାକୁ ଭୋଜିିକ ପରିବାର ଲୋକ ଗଲେ ବି ବହୁତ ଭଲ ହବ ତାପରେ ଏଠୁ ୟାର ବର୍ଷ ଯେମିତି ସାଙ୍ଗ ମମାନେ ସବୁ ମାନ ଏଞ୍ଜୟ କରିଥିଲେ କେକ୍ ଫେକ୍ କାଟିକି ନାଚ ଗୀତ କରିଥିଲେ ସବୁ କେତେ ବଢିଆ ମଜା ହେଇଥିଲା। ଏବ ବର୍ଷ ତାହେଲେ କହୁଛି ଘର ଲୋକଙ୍କ ସହିତ ଯିବା।
ହଁ ଏଥର ଘର ଲୋକଙ୍କ ସହିତ ଯିବା ଆଉ ସେଠିକି ଗଲେ ମାନେ ବହୁତ ଖୁସି ଲାଗିବ ଆନନ୍ଦ ଲାଗିବ ତାପରେ ଆମେ ମିଶିକି ସବୁ ରୋଷେଇ କରିବା। ଆଉ ଏମିତି ସବୁ କରିବା ହଉ ଆଚ୍ଛା କଣ କଣ କରିବା ସ ସବୁ କହିଲୁ କଣ କଣ ସବୁ ଆ ମାନେ ମାନେ ଆମେ କଣ କଣ ତିଆରି କରିବା।
ଭୋଜିରେ ଆଚ୍ଛା କୋଉ ଦିନରେ ମାନେ କେବେ ଭୋଜି ଟା କଲେ ଭଲ ହୁଅନ୍ତା।
ମୁଁ ଭାବୁଛି ଏଇ ଆସନ୍ତା ଯୋଉ ରବିବାର ଆସୁନି ଆମେ ସେଇଟାରେ କଲେ ବହୁତ ଭଲ ହୁଅନ୍ତା ମୁଁ ବି ଭାବିକି ରଖିଛି ଖାଲି ତୋଠୁ ମାନେ ମତେ ପଚାରି ବୋଲି ଫୋନ କରିଥିଲି।
ଯୋଉ ରଜ ଆସୁଛି ଯୋଉ ରଜ ପ୍ରଥମ ରଜରେ ଯୋଉ ରବିବାର ଟା ସେଇଦିନ କରିବା।
ନା ନା ରଜ ଟାରେ ତ ଭୋଜି କରି ହବନି ରଜ ଟାରେ ଆମେ ଟିକେ ଅଲଗା ମଧ୍ୟ କରିବା ତାପରେ ଦେଖିକି କହୁନୁ ଗୋଟେ କରିବା ଆଉ। ମାନେ ତ ଆଗରୁ ଆମେ ଟିକେ ମାନେ ସବୁ ଟେ ଯୋ ଯୋଗାଡି ଯନ୍ତ୍ର କରିଦେଇଥିବା ମାନେ ଆଗକୁ ଯାଇକି ଯେମିତି ଅସୁବିଧା ହବନି ମାନେ ସବୁଟା ଥିଲେ। ଖାଲି ଯାଇକି ମ ଭୋଜି କରିପାର ସେଥିଲା ବି ତୋତେ ମୁଁ ଫୋନ୍ କରିଥିଲି।
ଆଚ୍ଛା ତାହେଲେ କରିବା ଆମେ କଣ କହିଲୁ ଭାତ ଟା କରିବା। ଭାତ ଡାଲି ତ ହବ ଭାତ। ଭାତ ଡାଲି। ତାପରେ ଯୋଉ ପାମ୍ପ ପାମ୍ପଡ ଛାଣିଦବା ଆ ଚିକେନ କରିବା ଚିକେନ ତରକାରୀ କରିବା ଚିକେନ ଟା ତ ସମସ୍ତେ ଖାଆ ଚିକେନ କରିବା ଆଉ ଚିଙ୍ଗୁଡି କରିବା। କାହିଁକି ନା ମଟନ ପାଇଁ ଏତେ ବଜେଟ ହବନି କାହିଁକି ନା ମଟନ ଟା ରେଟ ବଢିଗଲାଣି ନା ସେଥିପାଇଁ ଚିକେନ କରିଦବା ଆଉ ଚିଙ୍ଗୁଡି କରିଦବା ଆଉ ଷ୍ଟାର୍ଟର ରେ ଅଣ୍ଡା ଚପ୍ ଆଣିକି କରିଦବା ଆଉ ଯୋଉମାନେ ଯଦି ଘର ଲୋକ କି ଆମିଷ ମାନେ ସେଦିନ ଖାଉନ ଥିବେ କିଛି ଜଣ ତାଙ୍କ ପାଇଁ ନିରାମିଷ। ମାନେ କରିଦବା ପନିର କରିବା ନା ଛତୁ ଫତୁ କରିଦବା ତାଙ୍କ ପାଇଁ ଆଉ ସୁଇଟ କର୍ଣ୍ଣଟା ବି ଷ୍ଟାଟରରେ କରିଦବା। ଆଉ ଯଉ ଭାତ ଡାଲି ଚିକେନ। ପାମ୍ପଡ ଆଉ ଦହି ବାଇଗଣଟା କରିବା ନା ନା କଣ ଦହି କୁ ଆଉ ଆଇଁଷପା ଏକା ସାଙ୍ଗରେ ଖାଆନ୍ତିନି।
ଦହି ଆଇଁଷ ସେଇଟା କି ମାନୁଚି କଇଲୁ ଆଜି କାଲି ଆଜିିକାଲି ସବୁ ଚଳେ।
ନାଇଁ ନାଇଁ ସେଇଟା କରିବାନି ମାନେ ଯୋଉ ଯଦି କାହାର କିଛି କ୍ଷତି ହେଲା କି କାହାର ଦେହ ଖରାପ ହେଲା କଣ ବହୁତ ଅସୁବିଧା ହେଇଯିବ ନା।
ନହେଲେ ନକରି ବା ନାହିଁ ଆଉ କଣ ଆମେ ଖାଲି ମାନେ ସବୁ ତୁ ଯୋଉ କହିଲୁ ଦହିବାଇଗଣ ଛାଡିକି ମାନେ ଆଉ ସବୁ ଆଉ ଜିନିଷ କରିବା। ଆଉ ସାଙ୍ଗ ମନେ ମାନେ ଭୁଲିବୁନି ସାଙ୍ଗରେ ମାଇକ ନେଇକି ଯାଇଥିବୁ। ମାନେ ଭୋଜି ସରିଲା ପରେ ମିଶିକି ନାଚ ଗୀତ ସବୁ ଟିକେ କରିବା।
ହଁ ଭାଇ ଭଉଣୀ ମାନେ ତ ବହୁତ ଅଛନ୍ତି ଆରଥର କ ସାଙ୍ଗସାଥିର ଅଧିକ ଛୁଆ ଥିଲେ ଏଥର ତ ଭାଇ ଭଉଣୀ ବି ବହୁତ ହେଇଗଲେଣି ଭାଇ ଭଉଣୀ ପରିବାର ଲୋକଙ୍କ ସହିତ ସେଟା ଗୋଟେ ଅଲଗା ମାନେ ମଜା। ଯାହା କୁହ ଆ ହଁ। ମାଇକି ନେଇଯିବା କେକ୍ ଆଣିବା ଭାରି। ସେଟା ମାନେ ବହୁତ କେକ୍ ରେ ଲେଖିଦବା ଫ୍ୟାମିଲି ଗେଟ୍ ଟୁଗେଦର।
ହଁ ଆଉ ତାପରେ ଆମେ ଫଟୋ ଉଠେଇବା। ପୁରା ସେଦିନ ଟା ପୁରା ହସ ଖୁସି ସହିତ ପୁରା ମାନେ ଯେମିତି ପୁରା ଭରିଯିବ।
ହଁ ହଁ ମୁଁ ଏବେ ଗୋଟେ କ୍ୟାମେରାଟେ ଆଣିଚି ଯୋଉଟାରେ କି ମାନେ ଫଟୋ ଉଠେଇଲେ ସାଙ୍ଗେ ସାଙ୍ଗେ ଯୋଉ ପ୍ରିଣ୍ଟ ହେଇକି ବାହାରି ପଡେ ମୁଁ ସେଇଭଳିଆ ଗୋଟେ କ୍ୟାମେରାଟେ ଆଣିଚି ସେଇ କ୍ୟାମେରା ଟା ନବା ଫଟୋ ଉଠେଇଦବା ପ୍ରିଣ୍ଟ କରିକି ବି ବାହାର କରିଦବା ଆଉ ଦୋକାନରେ ପ୍ରିଣ୍ଟ କରିକି ପଇସା ଖର୍ଚ୍ଚ କରିବାକୁ ପଡିବନି।
ଆରେ ବା ତାହେଲେ ତ ବହୁତ ଭଲ ହେଲା ଆମେ ଆଉ କାଇଁ ମୋବାଇଲ ନେଇକି ହଇରାଣ ହେବା ତୁ ଭଳି କ୍ୟାମେରା ନେଇକି ଆସିବୁ ଆଉ ସବୁ ଆମେ ଜ-ଯଉ ସବୁ ପ୍ରଥମରୁ ଆରମ୍ଭ କରିକି ଶେଷ ପର୍ଯ୍ୟନ୍ତ ଆମେ ସବୁ ମାନେ ଟାଇମର ଫଟୋ ଉଠେଇକି ଆମେ ସବୁ ରଖିବା ସ୍ମୃତି କରିକି।
ହଁ ସେଇ ଯଉ ଜଙ୍ଗଲ ମାନେ ସୁନ୍ଦର ଝରଣା ବହୁ ଥିବ ଆଉ ମାନେ ସେଠିକାର ମାନେ ପରିବେଶ ଟା ପୁରା ସୁନ୍ଦର ଶାନ୍ତ ପରିବେଶ ନା ସେଇ ଦୃଶ୍ୟ ଟା ବହୁତ ମାନେ ସୁନ୍ଦର ଦେଖାଯାଏ। ସେଇଟାର ବି ମାନେ ନ୍ୟାଚୁରାଲ ଗୋଟେ ରହିବ ତାର ଫ ଟ ନବା ଝରଣା ତାପରେ ଯୋଉ ପକ୍ଷୀ ମାନେ ଉଡୁଥିବେ ଆକାଶରେ ପକ୍ଷୀ ମାନଙ୍କର କିଚିରି ମିଚିରି ଶବ୍ଦ ବହୁତ ମନକୁ ଶାନ୍ତି ଦବ।
ହଁ ଆଉ ସାଙ୍ଗ ଆମେ ଯୋଉ ଜାଗାରେ ଆମେ ଭୋଜି କରିବା ଭୋଜି ସରିଲା ପରେ ତୁ ଗୋଟେ କଥା ମନେ ରଖଥିବୁ ମାନେ ଆମେ ସବୁ ସେଠିକ ସବୁ ପ୍ଲାଷ୍ଟିକ ଯାହା ସବୁ ମାନେ ପ୍ଲାଷ୍ଟିକ କି ଅଳିଆ ଯାହା ସବୁ ପକେଇବା ନା ତୁ ଏଇଟା ଗୋଟେ ଧ୍ୟାନ ରଖିଥିବୁ ଆମେ ଯେତେବେଳେ ଆସିବା ସେ ଜାଗାରୁ ଆମେ ସେ ଜାଗାକୁ ସବୁ ସ ଫା କରିକି ଆସିବା ମାନେ ଯେତେ ସବୁ ଜିନିଷ ନେଇଥିବା ସବୁ ବ୍ୟାଗ ରେ ଭର୍ତ୍ତି କରିକି ମାନେ ସେଇ ଜାଗାରୁ ବାହାର କରିକି ଆମେ ଆଣିକି ତାକୁ ଅଳିଆ ସବୁ ଅଳିଆ ଏକାଠି କରିକି ମାନେ ସଠିକ ସ୍ଥାନରେ ପକେଇକି ଆସିବା ଯେମିତିକ ଡଷ୍ଟବିନ୍ କୋଉ ପାଖରେ ଥିବ କି ନହେଲେ ବଣଠୁ ଆଉ ମାନେ ବହୁତ ଦୂ ମାନେ କିଛି ବା ଟ ଦୂରରେମେ ସେ ଯୋଉ ଆବର୍ଜନା ପକେଇବା ନହେଲେ ପୋଡି ଦେଇକି ଆସିବା କାରଣ ଜାଣିଚୁ ତ ଏଇ କାମ ମାନେ ଆଜିିକାଲି ଦୁନିଆରେ ସବୁ ଭୁଲିଗଲେଣି କେହି କରୁନାହାନ୍ତି। ଏଇଟା କଲେ ମାନେ ଆମ ପ୍ରକୃ ତିଇ ମାନେ ପ୍ରକୃତି ନଷ୍ଟ ହଉଚି ନା ସବୁଦିନ ମାନେ ଏଇଟା ଆମେ ଗୋଟେ ମାନେ ସଂକଳ୍ପ ନେଇକି ଯିବା ତା ଆମ ଆଖପାଖରେ ଯୋଉମାନେ ବି ଥିବେ ତାଙ୍କ ମାନଙ୍କୁ ବି ଆମେ କହିବା କହବା ଯାହା ତମେ ମାନେ ଯୋଉ ଭୋଜି କରିଚ ଯୋଉ ସବ ଅଳିଆ ମାନେ ସବୁ ରଖିଚ ସବୁ ନେଇକି ତମେ ନିଜ ଅଳିଆ ନିଜେ ନେଇକି ତମେ ସବୁ ସଫା କର ମାନେ ଆର ବର୍ଷ ଆମକୁ ଯେମିତି କିଛି ଅସୁବିଧାର ସମ୍ମୁଖୀନ ହବାକୁ ପଡିବନି ଆମେ ଆରାମ୍ ରେ ଯାଇକି ଭୋଜି କରିକି ଆସି କରିବେ ବୁଝିଲୁ।
ହଁ ସାଙ୍ଗ ତୁ ଯା କଇଲୁ ସେଟା ସତ କଥା କାହିଁକିନା ଆମେ ଯୋଉ ଖଲି ଚଉପତି ବ୍ୟବହାର କରୁଚେ ତାକୁ ପକେଇ ଦଉଚେ ଆମେ କଣ ଜାଣିଚେ ଆମେ ଆସିଲା ପରେ କେତେ ମାନେ ଜୀବ ମାନେ ଗା ଏମିତିକି ଗାଈ ହେରିକା ସେ ଖଲି ଚଉପତି ଖାଇ ଦଉଚନ୍ତି। ଖାଇଦବା ଫଳରେ ତାଙ୍କ ପ୍ଲାଷ୍ଟିକ ତାଙ୍କ ପେଟରେ ଗଲେ ସେମାନେ ଗାଈ ମାନଙ୍କର ବି ସେମାନଙ୍କର କ୍ଷତି ହଉଚି ନା ନାଇଁ ଆମର କ୍ଷତି ହେଲେ ଆମେ ହଁ କହିପାରୁଚେ ସେମାନେ ତ କାହାକୁ କହିପାରିବେନି ଯାହା ଫଳରେ ତା ସେମାନେ ବି ବହୁତ ମୃତ୍ୟୁବରଣ କରୁଚନ୍ତି ଆଉ ପରିବେଶ ଆମେ ଯେତେ ସ ଫାଆ ରଖିବା ଆମେ ମାନେ ରୋଗମୁକ୍ତ ସେତେ ହେବା ଆଉ ଆଜିକାଲି ଯେମିତି ପ୍ରତ୍ୟେକ ଜାଗାରେ ଆବର୍ଜନା ଅଳିଆ ଆବର୍ଜନା କରୁଚନ୍ତି ଆମେ ସେଇଭଳି କରିବାନି ଆମେ ତାକୁ ଆଣିକି ବା ନିକଟସ୍ଥ ଡଷ୍ଟପିନ୍ ଥିବ ପକେଇବା ନହେଲେ ତାକୁ ମା ଟି ତାଡ଼ିକି ପୋତିଦବା ମାଟି ଘୋଳିକି ପୋତି ଦବା ଫଳରେ ସିଏ ମାନେ ମାଟି ଭିତରେ ରହିଲା ଆଉ ବେଶୀ ପରିବେଶ ପ୍ର ମାନେ ଦୂଷିତ ହେବନି ଆଉ ଆମ ସାଇଟ୍ ରେ ବି ମାନେ ଯଉମାନେ ସବୁ ପାଖ ଆଖରେ ଭୋଜି କରୁଥିବେ ସେମାନେ ବି ଆମଠୁ ଦେଖିକି କିଛିଟା ଶିଖିବେ ମାନେ ହଁ ସେମାନେ ଏମିତି ଭୋଜି କଲେ ଭୋଜି କରିକି ଏମିତି ସବୁ ଅଳିଆ ଆବର୍ଜନା ମାନେ ସଫା କରିଦେଲେ ଆମେ ତାପରେ ସେମାନେ ଆମକୁ ଦେଖିକି ବି ମାନେ ଉତ୍ସାହିତ ହେଇକି ସେମାନେ ବି ଏମିତି କିଛି କରିବେ ଯାହା ଫଳରେ ମାନେ ତାଙ୍କଠୁ ବି ସେମାନେ ବି ଅଲଗା ଯୋଉ ଜାଗାରେ ଭୋଜି କରିବେ ଏଇ କାମ ଟା କରିବେ। ତାଙ୍କଠୁ ଦେଖିକି ଅଲଗା ଲୋକ କରିବେ ଏମିତି ହେଇକି ଆମେ କିଛିଟା ତ କିଛି ଜଣଙ୍କୁ ସାହାଯ୍ୟ କରିପାରିବା।
ହଁ ନିଶ୍ଚୟ ଆଉ ସାଙ୍ଗେ କଣ ପିନ୍ଧିକି ଯିବୁ କଇଲୁ କଣ ସବୁ ଭାବିଚୁ ମାନେ କେମତି କଣ ଡ୍ରେସ ପିନ୍ଧିକି ଯିବୁ କଣ କେମିତି କରିବୁ ମତେ ଟିକେ କଅ କେମିତି ସଜବାଜ ହବୁ।
ମୁଁ ଭାବିଚି ଆ ରଜ ପରେ ଯେହେତୁ କୋହୁଚୁ ଆମେ ଭୋଜିଟା କରିବା ମୁଁ ରଜକୁ ଯୋଉ ନୂଆ ଡ୍ରେସ ଆଣିବି ସେ ନୂଆ ଡ୍ରେସ ପିନ୍ଧିକି ଯିବି।
ଆରେ ବା ମୁଁ କିନ୍ତୁ ସୋ ଭୋଜିିକି ନୂଆ ଡ୍ରେସ କରିବି ରଜକୁ ବି ନୂଆ ଡ୍ରେସ କରିବି ଯେହେତୁ ଏଟା ଆମମାନଙ୍କ ମାନେ ଝିଅମାନଙ୍କର ପର୍ବ ଆଉ ଝିଅମାନେ ତ ନୂଆ ଡ୍ରେସ ପିନ୍ଧିବା ପାଇଁ କେତେ ଖୁସି ତୁ ଜାଣିଥିବୁ।
ହୁଁ।
ଆ ନୂଆ ଡ୍ରେସ୍ ପିନ୍ଧିକି ଆଉ ଗୋଟେ କାମ କରିବା ଆମେ ଯେତୋଳେ ପ୍ରଥମେ ମାନେ ଯେତୋଳେ ବସରେ ଯିବା ନାଁ ଆମେ ଆମେ ପୁରା ନାଚି ନାଚି ଗୀତ ବଜେଇକି ଆମେ ପୁରା ମଜା କରିି କରି ଯିବା ଆସିଲା ବେଳେ ବି ନାଚିବା। ବୁଝିଲୁ।
ହଁ ହଁ। ତୁ ରଜକୁ ଡ୍ରେସ୍ କରିସାଇଲୁଣି?
ହଁ ନାଁ ସାଙ୍ଗ କରିନି ଆଣିବା ଯାଇକି ମୁଁ ଯାଇନି।
ଆଚ୍ଛା।
ତୁ ତାହେଲେ ଏଇ ବିଷୟରେ ତୁ ଘର ଲୋକଙ୍କ ସହିତ ଟିକେ କଥା ହେଇଯା।
ହଁ ମୁଁ କଥା ହେଇକି ନିଶ୍ଚିନ୍ତ ତତେ ଜଣେଇବି ଆଉ ଘର ଲୋକ ବି ରାଜି ହେଇଯିବେ।
ହଁ। ଆରୁ ମାଉସୀ ମୋଉସଙ୍କ ସହ କଥା ହେଇକି ମତେ ପୁରା ଭଲରେ କହିବୁ ଆଉ ମାଉସୀ ଦେଖା କଣ କଣ କୋହୁଚନ୍ତି ତାଙ୍କ ମତ ବି ନବୁ ସେ ଦେଖା ମାନେ ତାଙ୍କ ମନରେ ଯଦି ଆଉ କିଛି ଥିବ ମାନେ ଅଧିକ କିଛି କରିବା ପାଇଁ ସେ ତାଙ୍କୁ ବି ପଚାରିବୁ ମୁଁ ବି ଆମ ଘରେ ଆଉ ଟିକେ କଥା ହେଇଯାଏ। ଉଁ ଦି ପରିବାର କଥା ହେଇଗଲେ ଆହୁରି ଭଲ କାରଣ ଆମେ ତାଙ୍କଠୁ ଛୋଟ ନାଁ ସେ ତାଙ୍କ ମନରେ ଆଉ ଯଦି କିଛି ଥିବ ମାନେ ଆଉ କିଛି ଭଲ କରିବା ପାଇଁ ତ ଆମେ ନିଶ୍ଚୟ କରିବା।
ହଁ ଘର ଲୋକଙ୍କ ଘର ଲୋକଙ୍କ ଭିତରେ କଥା କରେଦବା। ଆମେ ଛୋଟ ଛୁଆ ଆମେ ଯେତିକି ଜାଣିଚେ ସେମାନେ ବି ଅଧିକ ହଉଚି ନୂଆ ନୂଆ ଜ୍ଞାନ ଦେବେ ମାନେ କେମିତି କଲେ ସୁନ୍ଦର ଲାଗିବ ସେମାନେ ବି ଆମୁକୁ ଆହୁରି ବୁଦ୍ଧି ଦେବେ ନା ମାନେ କେମିତି କଣ କରିବା ତ ତାଙ୍କ ଭିତରେ କଥା କରେଇ ଦବା।
ହଁ ନିଶ୍ଚୟ। ଯା ହୋଉ ତୁ ମୋ କଥା ରଖିଲୁ ମୋତେ ବୋହୁତ ଭଲ ଲାଗିଲା। ଆଉ ଭୋଜି ଭୋଜିରେ ତ ଆମେ ନିଶ୍ଚୟ ଦେଖାହବା କିନ୍ତୁ ତୁ ମନେ କରିକି ଘର ଲୋକଙ୍କ ସହିତ ମାନେ ତମ ଘର ଲୋକଙ୍କ ସହିତ ଆମ ଘର ଲୋକଙ୍କୁ କଥା କରେଇଦବୁ ସେ କଥା ହେଇଗଲେ ଆମେ ଭୋଜି ଜାଗାରେ ଦେଖାହବା।
ହଉ ସଙ୍ଗ।
ହଉ ସାଙ୍ଗ ହଉ ସାଙ୍ଗ ଏବେ ମୁଁ ରଖୁଚି।
ହଉ ତାହଲେ।
ହଉ।